ଜୟ ଜଗନ୍ନାଥ
ଜୟ ଜଗନ୍ନାଥ
ଶୁଭ ସନ୍ଧ୍ୟା
ଶୁଭ ସନ୍ଧ୍ୟା କଣ କରୁଥିଲେ?
ଆଜ୍ଞା କଣ କରୁଛନ୍ତି ଆପଣ?
ଏଇ ଆମର ଯୋଉ ଘର ପାଖରେ ଯୋଉ ମଣ୍ଡପ ନାହିଁ।
ଆଜ୍ଞା।
ସେଇଠି ଟିକେ ବସିଛି ବର୍ଷା ତ ହଉଛି କୁଆଡେ ଯାଇ ହଉନି।
ବର୍ଷା ହଉଚି ତମର ସେଟା ତଳି ଫଳି ପଇଲାଣି?
ଏ ତଳି ପଡିନି।
ଆଉ
ତଳି ଆମର ପଡିିନି ଆମ ଦାଦାଙ୍କ ଘର ପଡିଛି।
ବର୍ଷା ଆଇଲାଣି ହୁଁ ଲଘୁଚାପ ହେଇଥିବ ରୁଆ ବୋଧେ।
ଆଜ୍ଞା।
ଆଉ ଭାଇ
ଆ ଖାଇଥିଲୁ ପଖାଳ ଖାଇଥିଲୁ ଆଉ ତତଲା ଖାଇବାକୁ ଇଚ୍ଛା ହେଲାନି।
ହୁଁ
ପଖାଳ ଛୁଇଁ ଆଳୁ ଭଜା ବଡିଚୁରା ଶାଗ ଭଜା। ଆମ୍ବ ଆମେ ପୁରା ଦେଶୀ ଜିନିଷ ଖାଉଚୁ ଆଉ ଆପଣ କଣ ଖାଇଥିଲେ?
ହୁଁ ଆମର ଭାତ କୋଳଥ ଡାଲି
ଆଜ୍ଞା।
ସଜନା ଛୁଇଁ ଭଜା
ଆଜ୍ଞା ଆଜ୍ଞା।
ଯୋଉ କଦଳୀ ଗଛରୁ ଯୋଉ ମଞା ବାହାରେ ନାଁ।
ଆଜ୍ଞା।
ସେ ମସଲା ପଡି ଗୋଟେ ହେଇଥିଲା ଆଉ ଶାଗ ଭଜା
ଆଜ୍ଞା ଆ ଭଲ ଖାଦ୍ୟ ଆପଣ ଖାଇଛନ୍ତି ଆଉ। ହଁ ଓଡିଆ ଘରର ଲୋକ ଏଇ ଖାଦ୍ୟ ଖାଇବା ପାଇଁ ପଡିବ ଆଉ।
ଆଉ କଣ କରିବା।
ଆଜ୍ଞା।
ଆଉ ଡିଉଟୁରୁ କେତେବେଳେ ଆସିବେ।
ଡିଉଟିରୁୁ ଆସିଲୁ ଘରକୁ ଦିନ ଏଗାରଟା ହେଇଗଲା।
କାହିଁ ଆଜି କଣ ଏତେ ଲେଟ୍ କଥା କଣ କି
ଲେଟ୍ ନୁହେଁ ସେ ହିସାବ ପତ୍ର ସରୁ ସରୁ ସାଢ଼େ ଦଶଟା ହେଇଯାଉଚି।
ହୁଁ
ତାପରେ ଏଇ ସାଙ୍ଗ ଚିନ୍ମୟ ଦେଖା ହେଲେ ଚଣ୍ଡିଖୋଲ କଲେ କଣ ପାଣିକୋଇଲି ଗଲେ କଣ କାମରେ ଆଉ ସେଠି ସେଠି ଠିଆ ହେଇକିରି ଟିକେ ଟାଇମ ଲାଗିଲା ଜଳଖିଆ ଟିକେ ଖାଇଲେ ଆମ ତାର ମୋର ତାପରେ ଘରକୁ ଆଇଲୁ ସେ ସିଆଡେ ଗଲେ ଆଉ ଏ ସେଠି ଟିକେ ଲେଟ୍ ହେଇଗଲା।
ହଁ ହଁ
ଆଜ୍ଞା।
ଆଉ ତମେ ସେଠି ସୁନୁଆକୁ ବୋଲି ଗୋଟେ ପିଲା ବାହା ହେଇଥିଲା କଣ ଭଲ ସବୁ ନାଁ କଣ?
ହଁ ଭଲ ସବୁ କଣ ମୁଁ ଶୁଣୁଥିଲି କଣ ସେ ତାଙ୍କ ଘରେ ଟିକେ ପାଟି ତୁଣ୍ଡ କରୁଛନ୍ତି। ପିଲା ଛୁଆ ଜମା କରିବାକୁ ଇଚ୍ଛା କରୁନାହାନ୍ତି ଏବେ ସେ କଣ କେଇଆଣି - କଣ ହଉଚି। ଘରେ ଗୋଟେ ଝଗଡା ଯାଣ୍ଟି ହଉଛି ସିଏ ବାହା ହଉଛନ୍ତି କିନ୍ତୁ ପିଲା ଛୁଆ କରିବାକୁ ଇଚ୍ଛା କରୁନାହାନ୍ତି ଏବେ କଣ। ଦି ବର୍ଷ ଦି ବର୍ଷ ହେଇଲାଣି ବାହାଘର ହୁଁ କଣ ଅଛି କେଇୟାଣି।
ହୁଁ
ଆଜ୍ଞା
ଆଉ ତମ ଘରେ କଣ କରୁଛନ୍ତି ସମସ୍ତେ
ଆ ଘରେ ସମସ୍ତେ ଏଇଠି ଖାଇକି ଶୋଇଥିଲେ ନା ଉଠିକି ସନ୍ଧ୍ୟା ପରେ ଦେଇକିରି ଚା ଫା ପି ବସିଚନ୍ତି ଏଇଠି ଆଉ।
ହଁ
ଆଉ କଣ ଯୋଉଠି ଧାନ ବଡ ବାପା ପୁଅ ଯୋଉଠି ନଥିଲେ ଦାମୋଦର ଦାମୋଦର ସ୍ବାଇଁ ସିଏ ଏବେ କଣ କରୁଛନ୍ତି
ଏ ବୋପା ପୁଅ ତିନି ପାଗଳ
ଓହୋ ଏ ପାଗଳ ଫ୍ୟାମିଲ ଟିକେ ନାଇଁ
ହୁଁ ବୋପା ପୁଅ ତିନି ପାଗଳ କଣ କରିବା
ଆଜ୍ଞା ସିଏ ବଡ ପୁଅ ଏଇନା କଣ କରୁଛି ତାର ଅଧିକା ଟିକେ ମୁଣ୍ଡ ଦୋଷ ଅଛି କୁଆଡ଼େ
ହଁ ହଁ ସିଏ ଏଇ ଝିଅ ଫିଅ ଧରି ବୁଲୁଛନ୍ତି ଆଉ କରିବେ କଣ ଆଉ ସିଏ
ଆଉ କାମ ଏଇ ନା କଣ କରୁଛନ୍ତି ସିଏ ମୁଁ କଣ ଭଲ କାମରେ ଥିଲେ ଗୋଟେ କହୁଥିଲେ
ହେଇ ମଦ ଦୋକାନୀରେ କଣ ଅଛନ୍ତି
ଓହୋ ମଦ ଫଦ ଆପଣଙ୍କୁ ଦଉଛନ୍ତି ଆଣିକି ନା ନାଇଁ ନା ଆପଣ ପିଅନ୍ତି ନି।
ଆଜ୍ଞା କ'ଣ ବିଅର ପିଅନ୍ତି ନା ହାଡେ ପିଅନ୍ତି।
ମୁଁ, ମୁଁ ତ ସବୁ ପିଏ।
ଆଜ୍ଞା ସିଏ କ'ଣ ଆଣିଛନ୍ତି ବିଅର।
ହଁ ସିଏ ବିିଅର ପିଅନ୍ତି।
ଓହୋ।
ଆଉ ତମ ସେଠି ଯୋଉ ବାବୁ ନାହକ ବୋଲି ଥିଲା ଯୋଉ ଗୋଟେ ଲୋକଟେ ତମ ଘର ପାଖା ପାଖି।
ହଁ ସିଏ କୋଇଲା ବେପାର କରୁଛନ୍ତି ଯିଏ ତ।
ହଁ ତା ପି ପୁଅ ଗୋଟେ ଥିଲା ପ୍ରକାଶ ବୋଲି ଗୋଟେ ପିଲା।
ଆଜ୍ଞା, ଆଜ୍ଞା ଆଉ ଟା।
ସିଏ ଭାରି ଚଗଲା ଭାରି ମୁଣ୍ଡ ଦୋଷ ତାର ଅଛି।
ଓ ଆଉ, ଆଉ ସିଏ ଏବେ କ'ଣ କରୁଛନ୍ତି।
ସିଏ ଏଇ ହଳଦୀ ବେପାର କରୁଛନ୍ତି ଆଉ। ହଳଦୀ ବେପାର ଗୋଟେ ମେ ମେଲୋଡି ଗ୍ରୁପ୍ ଖୋଲିଛନ୍ତି ଗୋଟେ ତାଙ୍କର।
ଓହୋ ମେଲୋଡି ଗ୍ରୁପ ନାଇଁ ଆଉ ଆପଣ ଡା। ନିହାତି ଆପଣଙ୍କ ଗାଁରେ ଟିକେ କରନ୍ତେ ଭଜନ ସନ୍ଧ୍ୟା, ଫନ୍ଧ୍ୟା କରନ୍ତେ।
ନା ମ ସେଗୁଡ଼ା ଆମେ କ'ଣ ପସନ୍ଦ ଆମକୁ ଭଲ ଲାଗେ ନା ସେଗୁଡା। ମେଲୋଡ଼ି ଭଲ କରୁଛନ୍ତି ତାଙ୍କ ଜଇଁ ଯିଏ। ସିଏ ଯିଏ ପ୍ରକାଶ ଭାଇର ଯିଏ ତାଙ୍କ ଜଇଁ ସିଏ ହବ। ସିଏ ଗୀତ ବୋଲୁଛି ତା ଜଇଁ ଡ୍ୟାନ୍ସ, ଫ୍ୟାନ୍ସ। ତୁ ଯୋଉ ଶଶୁର ଯିଏ ଡ୍ୟାନ୍ସ ଫ୍ୟା ନ୍ସ କରୁଛନ୍ତି ଆଉ।
ଆଜ୍ଞା। ହଁ ଆଉ ଆପଣ ଦେଖିବାକୁ ଯାଇଥିଲେ।
ହଁ ଆମେ ଦେଖିକି ଆମ ସେଠି ପୁରା ଗୋଟେ ଶିବ ମନ୍ଦିର ଅଛି ବଟେଶ୍ଵର ବେଲି।
ଆଜ୍ଞା।
ସେଠିକି ଯାଇଥିଲୁ ସେଠିକି ଗଲାବେଳୁକୁ ଦେଖିଲା ବେଳୁକୁ ଭଲ ଡ୍ୟାନ୍ସ କରୁଥିଲେ ଦି ଜଣ ଯାକ।
ଇଓ ଆଜ୍ଞା। ଆଉ ଆପଣ ଆଉ କୁଆଡେ ଯାଇନାହାନ୍ତି।
ନା ମଁ ଆମ ହାତ ଭାଙ୍ଗି ଯାଇଛି ଆମେ ଘରେ ଅଛୁ ଆଉ।
ଆଜ୍ଞା। କୁହନ୍ତୁ।
ଆଇ ଏଇ ଆଉ କ'ଣ କରିବା ପରିସ୍ଥିତି ଭାରି ଜଟିଳ ଏଇନା।
ଉଁ ହୁଁ। ଆଉ ଆ ଛକ ରେ ଦୋକାନଥିଲା । ଆଜ୍ଞା କପିଳା ଯୋଉଥିଲା ଆପଣଙ୍କ ଛକରେ ସିଏ ଏଇନା କ'ଣ କରୁଛି।
ଆଜ୍ଞ, ଆଜ୍ଞା।
କପିଳା, କପିଳା ବୋଲି ପିଲାଟା ଆପଣଙ୍କ ଗାଁରେ ଦୋକାନ କରିନଥିଲା ସେ କ'ଣ କରୁଛି ଏବେ।
ଇଏ ଏଇନା ଦୋକାନରେ ବଉଛି ବେପାର କରୁଛି ନା ଆଉ।
ହଁ ବେପାର ଭଲ ହଉଛି।
ହଁ ଭଲ ହଉଛି।
ହୁଁ, ହୁଁ ଦିନକୁ କେତେ କ'ଣ ବେପାର ହଉଛି।
ଏଇ କୁଡ଼ିଏ ହଜାର ଟଙ୍କା ଖଣ୍ଡେ ହଉଛି ଆଉ।
ହୁଁ, ହୁଁ। ଏବେ ତାଙ୍କ ବାପା ଯଉ ମଦ ପିଉଥିଲେ ପିଉ ନଥିଲେ ନା ପିଉନାହାନ୍ତି ଆଉ।
କି ବେଇଲେ।
ତାଙ୍କ ବାପା ଯୋଉ ମଦ ପିଉଥିଲା ଆଉ ପିଉଚନା।
ହଁ ପିଉଚନ୍ତି କଣ କରିବେ ପିଇବେ ତାଙ୍କ ବେପାର ସେଇଆ ଆଉ।
ହୁଁ ସେ ପିଇକି ଯ ରାସ୍ତାଘାଟରେ ଯୋଉ ପଢୁଥିଲେ ପଢୁଚନ୍ ନା ଆଉ ପଳେଇଚନ୍ତିି ଘରକୁ।
ହଁ ସିଏ ସବୁଦିନ ପରଚନ୍ତ।
ହଉ ହ। କୋଉ କଥା ଶୁଣିନାହାନ୍ତି ହଇରାଣ ହେବେ ଆଉ।
ନାଁ।
ହୁଁ ଆଉ ତାଙ୍କୁ ଦେଖିଥିଲ ନା ନାଇଁ ସେ କୁଆଡେ ଯାଇଛନ୍ତି।
ହଁ ଆଜି ଗଲେ କ ଯାଇଥିଲ ଯୋଉ ମେଘା ପ୍ରୋଜେକ୍ଟ ଯୋଉ ପାଣି ଲାଇନ କାମ ହଉନି। ସେଇଥିରେ କାମ ସୁଛୁ ନାହିଁ ନା।
ଓହୋ କାମ କରୁଛନ୍ତି ତାହେଲେ।
ହୁଁ।
ହୁଁ ହୁଁ।
ତମ ବାପା ବି ଯାଇ ଯିବେ ବୋଲି କହୁଥିଲେ ସେ ମେଝା ପ୍ରୋଜେକ୍ଟରେ ଯୋଉ କାମ କରିଆକୁ।
ଆଜ୍ଞା।
ହୁଁ।
ଏଠିକି ନୁଣିଆ ଯିବେ ଆଉ।
ହଁ କଣ କରିଆ ଘରେ ବସିବେ କଣ କିଏ ଦବ।
ନାଇଁ। ଆଉ ଆପଣଙ୍କ ସାଙ୍ଗ ଯୋଉ ଅନିତ ମଲ୍ଲିକ ଥିଲେ ବୋଲିିକ। ଆଜ୍ଞା।
ବର ଗଛ ମୂଳେ ବଢିଆ ବର୍ଷା ଫର୍ଷା ହଉନଥିବ ବୁଲଥିବ ଆଉ।
ଆଜ୍ଞା।
ଆଉ ମାଛ ଧଉନା ତଣ ସିଆଡେ?
ହଁ ମାଛ ଧରୁଛନ୍ତି ଯୋଉ ଆମର ବର୍ଷା ହେଲେ ଯୋଉ ବିଲରେ ଉଠନ୍ତିନି କୋଉ। ଏବେ ମଝିରେ ଉଠୁଥିଲା ଆମେ ଦଶ କିଲୋ ଭଳିଆ ଆଣିଥିଲୁ ଆଉ ମୋ ସାଙ୍ଗ ଜଣେ ଅଛି ସିଏ ସିଏ ଆଣିଥିଲା ଏ ଗୌରୀବଲି ପିଲା। ସିଏ କୋଡିଏ କେଜି ଖଣ୍ଡେ ଆଣିଥିଲେ ଏମିତି ସବୁ ମାନେ ଗୋଟେଇ ଗୋଟେଇ ପୁରା ଆଉ ଗୋଟେଇ ପାଇଲୁନି ଲାଷ୍ଟ କୁ ଜାଗା ହେଲାନି ଯେତିକି ନେଇକି ସେତିକି ପଳେଇଲୁ ଆଉ। ତାର ବର୍ଷା ହେଲା ସବୁ ପଳେଇଲୁ ଆଉ। ହଉ ଧଇଲେ ପଠେଇବା ଆଉ ଆଉଥରେ ଆଉ ଆପଣ ତ କଣ୍ଟାକ୍ଟ ନଥିଲେ। ଆଉ ଆପଣ ଆସିଲେ ଆ ପଠେଇବୁ ଆଉ।
ହୁଁ। ଦି ଜଣ ଥିଲେ ଆମ ସାଙ୍ଗରେ ପଡି
ହମ ଗାର୍ଡ ହମ ଗାର୍ଡ। ହଁ ତାଙ୍କ ପୁଅ ବା ଚାକିରି ହେଇଗଲା। ହେବା ସିଆର ପି ଏଫ ରେ ପାଇଲେ ଜାଣିନାହାନ୍ତି କି।
ହଁ ହୁଁ ହୁଁ।
ଜାନାନ୍ତି।
ନା ଆମକୁ କହିନାହାନ୍ତି ଆମ ସାଙ୍ଗ ଯେ ସେ ମୁଁ ଆଉ ଟ ଟଚବରେ ନାହାନ୍ତି ଅଧିକ।
ଆଜ୍ଞା ଆପଣ ତ ବାହାରେ ରହିଲେ ଜାଣିବେ କେମିତି।
ହଁ ସିଏ ବି ଗୋଟେ କଥା।
ଆଜ୍ଞା ମାସକୁ ଏଇନା ଷାଠିଏ ସତୁରୀ ହଜାର ପାଇବେ। ପାଠ ପ ପାଠ ପଢୁଥିଲେ କଷ୍ଟ କରୁଥିଲେ ହାଇଟ ଫାଇଟ ଥିଲା ଏନ୍ସିସି ପିଲା ହେଇଗଲା ଆଉ ବୁଝିଲେ।
ଆଉ ଏବେ ଯିବେ କୁଆଡେ ବୁଲିବାକୁ?
ଏବେ କୁଆଡେ ଯିବାର ନାଇଁ ଭାବୁଚୁ ନୂଆ ବର୍ଷ ବେଳକୁ ତାରଣୀ ଫାରିଣି ଟିକେ ବୁଲିବାକୁ ଯିବା ଆଉ ପୁରୀ ଟିକେ ଯାଆନ୍ତୁ ଯେ ପୁରୀ ଗଲେ ଅସୁବିଧା ହେଉଚି ଏ ଯୋଉ ଦର୍ଶନ କରିହେଉନି ଠାକୁରୁଙ୍କୁ ଲାଇନି ଲଗେଇ ଠିଆ ହେବେ ତ ଠା ଅଣସର ଅଣସର ଘରରେ ଅଛନ୍ତି।
ହୁଁ ଏଇନା ଅଲ୍ଲାରନାଥ ଯାଉ ନାହାନ୍ତି ଠାକୁର ସେଟି ଅଛନ୍ତି ଏବେ।
ଆଜ୍ଞା। ଆଉ ଗଲେ ସେ ଦର୍ଶନ କରିବାକୁ ଅସୁବିଧା ହୋଉଚି ସେଥିପାଇଁ ଯିବାକୁ ଆଉ ଇଚ୍ଛା ହୋଉନି।
ନାଇଁ ଅଲ୍ଲାରନଥ ରୀନା ଠାକୁର ଅଛନ୍ତି ସେଠିକି ଚାହୁଁନାହାନ୍ତି।
ଆଜ୍ଞା ଯିବା ଆଉ ଆପଣ କେବେ ଫ୍ରି ହେଲେ କହିବେ ଆମେ ଯିବା ବୁଲିକି ଆସିବା ଆଉ।
ଆମେ ତ ସବୁବେଳେ ରାଜି ଅଛି ତମେ ଖାଲି କହିଲେ ଆମେ
ଆଜ୍ଞା। ଆଉ ଏଇ ଯୋଉ ଆମର ଯଛା ପୁଅ ଯୋଉ ଥିଲେ ଏଣ୍ଡୁ ସେ କଁ ଏବେ କରୁଚନ୍ତି। ଜଛା ଆବୁଙ୍କ ପୁଅ ଯୋଉ ଏଣ୍ଡୁ ଥିଲେ ସେ କଣ କରୁଚ
ଜଛା ଭାଇ ଏଇନା ଯୋଉ ଉଁ ଜଛାଇଙ୍କ ଶାଳୀ ଯିଏ ଥିଲେ ତାଙ୍କ ଭାଇଙ୍କ ସ୍ତ୍ରୀ ଏକ୍ସପାର କରି ଯାଇଥିଲେ ସିଏ କହିଲେ ମୁଁ ତାଙ୍କୁ ବାହାହେବି ଏ କାଲି ପର ଦିନ ଆଡ଼କୁ ବାହାଘର ତାଙ୍କର ତ ଫାଇନାଲ ହେଇଚି ହବ ବୋଲି।
ଆଜ୍ଞା ଆଉ ସେଉ ଗେଲିକି ଭଲ ପାଉଥିଲେ କି ବଡ ନା ସାନ ଭଲ ପାଉଥିଲେ। ଯୋଉ ଗେଲି ବୋଲି ଝିଅ ଟା ସେ ଗେଲିବେଲି ଝିଅଟା ବଡ ଭଲ ପାଉଥିଲା ସାନ।
ଏ ସାନ ବଡ ଦି ଜଣ ଯାକ ଗୋଟେ ୟିଅର୍ ବୁ
ମାନେ ଗେଲି ଗେଲି କି ଦି ଜଣ ଭଲ ପାଉଥିଲେ ସାନ ନା ବଡ?
ତାଙ୍କ ଭିତୁରୁ ସେ ତା ଦାଦା ପୁଅ ଭଲ ପାଉଥିଲା ଆଉ ସେ ଯଛା ଆଇ ପୁଅ ବଡ ଟା ଭଲ ପାଉଥିଲା।
ନାଁ ତାଙ୍କ ଘରେ ଗୋଟେ ଦିନ ରହିଥିଲେ ଏଇ ବାଡାବାଡି କଣ ହେଲେ ଝଗଡ଼ା ହେଲେ କଣ।
ହଁ ହଉ ଟିକେ ଆଜ୍ଞା ମୁଁ ଟିକେ କାମ ଅଛି ଆଜ୍ଞା ଗୋଟେ ପିଲା ଟା ମେଡିକାଲ ଯିବ ତାକୁ ଟିକେ ନେଇକି ବୁଝିଲେ। ରଖ ରଖୁଚି ପ ଆଉ ଟିକେ ପରେ କଥା ହବା ଆଉ କେତେବେଳେ ଆଉ।
ଜୟ ହଁ ବନ୍ଧୁ ଜୟ ଜଗନ୍ନାଥ ଜୟ ଜଗ
ଜଗନ୍ନାଥ